ହ୍ୟାଲୋ। ମୋ ଭଏସ ଶୁଭୁଛି।
ହଁ।
ନହ ଆଉ କେମିତି ଅଛ।
ଭଲ ଅଛି।
ପଢାପଢି କେମିତି ଚାଲିଛି?
ଭଲ ଚାଲିଚି।
ଘରେ ସବୁ କେମିତି ଅଛନ୍ତି?
ଭଲ ଅଛନ୍ତି।
ଏଇନା କଣ ପଢୁଚ?
ପ୍ଲସ୍ ଥ୍ରୀ ଡିଗ୍ରୀ।
ଷ୍ଟ୍ରିମ୍ କଣ?
ଡ୍ରିମ୍ ଡିଫେନ୍ସ ଲାଇନ୍।
ଡିଫେନ୍ସ ଆଉ ଏକ୍ଜାମ ଦେଇଚ?
ହଁ ଏକ୍ଜାମ ଦେଇଚି।
କେମିତି କଣ ରେଜଲ୍ଟ ଗଲା?
ରେଜଲ୍ଟେ ଖରାପ ହେଇଚି। ଆଉ ଥରକୁ ଚେଷ୍ଟା କରିବି ଆଉ।
ହୁଁ ଚେଷ୍ଟା କର ଦୌଡା ଧାପଡ କରୁଚ ଟି?
ହୁଁ।
ହଁ ମେନ୍ ହେଲା ଫିଜି ରିଟିନ ଆଉ ଫିଜିକାଲି ଫିଜିକାଲ ଟା ରଖ। ପଢାପଢି ତ ହୋଉଥିବ କିନ୍ତୁ ଫିଜିକାଲ ୱାନସ ବଡି ସେପ ବିଗିଡି ଗଲା ମାନେ ଗଲା। ଦୌଡା ଧାପଡ କରୁଥୁବୁ ହେଲା।
ହଁ ଦୌଡା ଧାପଡ କରୁଚି ସଦାବେଳେ।
ହୁଁ ଆଉ କୁଆଡେ ବୁଲାବୁଲି କରିବାକୁ ଯାଇଚ ନା ଯାଇନ?
ହଁ ବୁଲା ବୁଲି ତ ହୋଉଚି ମେନ୍ ପାଠ ପଢା ଟା ଦେଖିବାକୁ ପଡୁ
ହୁଁ ହୋଉ ପଢ ତା ବାଦେ ବି ଟିକେ ବୁଲାବୁଲି କର କାରଣ ମାଇଣ୍ଡ ଫ୍ରେଶ ରହିବ ସେମିତି ନାଇଁ। ସବୁ ଜିନିଷକୁ ମିଶେଇି କର କାରଣ ମାଇଣ୍ଡ ଆମର ଗୋଟେ ଫୋକସ୍ ନୁହୁଁ ଗୋଟେ ଜିନିଷ କେବେ ଫୋକସ୍ କହିପାରେନି ଖାଲି ପା ଠ ପଢିଲେ ଗୋଟେ ଦିନ ହବ ପାଠ ଟିକେ ପଢୁଥିବ। କିଛି ସମୟ ଟିକେ ବୁଲାବୁଲି କରିଦୋଉଥିବ। ଆଉ କିଛି କାମ କରିଦୋଉଥିବ ତ ସେଇଭଳିଆ ମିକ୍ସ କରିକି ଚାଲିବାକୁ ପଡିବ ସବୁ ଜିନିଷକୁ। ବୁଝିଲ କି ନାଇଁ?
ଆଜ୍ଞା।
ଦେଖ ଆଉ ତମ ବାବାଙ୍କ ଦେହ ଖରାପ ଥିଲା ପା କେମିତି ଅଛି ତଙ୍କ ଦେହ?
ଭଲ ଅଛି।
ହୋଉ ତାଙ୍କୁ କହିବ ଅଧିକ ଖରାରେ ଯେମିତି ଯିବିନି ଏବେ ଖରା ହୋଉଚି ନା ଟିକେ ଖରା କମିଯାଉ ବାହାରକୁ ଯିବେ। ହୋଉଚି ନା ଆଉ ରଜରେ ସବୁ କଣ କଲ?
ରଜରେ ସବ ଭଲ ବୁଲାବୁଲି ପିଠା
ନା ପିଠା ପ୍ରେରଣା ହେଇଥିଲା ତାହେଲେ।
ହୁଁ।
ହୁଁ ରଜ କଣ ପାଇଁ ହୁଏ ଜାଣିଚ?
ରଜ କଣ ପାଇଁ ଝିଅ ପିଲାଙ୍କ ପର୍ବ ତ।
ହଁ ସେଇତ ଆଉ ଝିଅ ପିଲାମାନଙ୍କୁ ତ ପ୍ରାୟୋରିଟି ଅଧିକ ଦିଅନ୍ତି। ଆମ ଘର ତ ଝିଅ ପିଲା କେହି କାମ ହିଁ କରୁନଥିଲେ।
ଆମର ଘରେ ତ ସେଇଆ ଖାଲି ଖାଇବେ ପିଇବେ ବସିବେ ବୁଲିବେ ଦୋଳି ଖେଳିବେ।
ହଁ ସେ ତାଙ୍କୁ ପ୍ରାୟୋରିଟି ଦିଏ ଆଉ କାରଣ ପ୍ରାୟ ସଦା ବେଳେ ପ୍ରାୟ କାମ କରନ୍ତି ନା। ସେଥିପାଇଁ କିଛି ପ୍ରାୟୋରିଟି ଦେଇଦିଅନ୍ତି ଆଉ ସେଇ ତିନି ଦିନ ଯାକ ଆଉ। ତିନି ଦିନ ହୁଏ ନା?
ହଁ ହେରା ଖାଲି ପିଠା ପିଠି ଖାଇବେ ବୁଲାବୁଲି କରିବେ।
ହଁ ତାଙ୍କୁ ଫ୍ରିଡମ ମିଳିଚି ଏ ଦିଇ ତିନ ଦିନ ପାଇଁ କଣ କରିବେ।
ହୁଁ।
ହଁ ହଁ ହୋଉ ତାହେଲେ ପଢାପଢି କର। ହେଲା ଆଉ ଏକ୍ଜାମ ଯେବେ ଖରାପ ହେଲେ କେବେ ମନ ଦୁଃଖ କରିବନି।
ନାଁଇ ମୋର ଜିଡିଟା ଖରାପ ହେଇଗଲା।
ଚଳିବ। ଆଉ ଅକ୍ଛି ଏକ୍ଜାମ ଏବେ। ଏବେ ବୟସ ତମର କେତେ?
ବୟସ ଉଣିଶି।
ଉଣେଇଶି ନା ପକେଇବାକୁ ତ ପକେଇ ପାରିବ ଜିଡି ପରେ ଓଡିଶା ପୋଲିସ ରହୁଛି ପେଇ ପକେଇ ଚାଲ ରିନି କୁଥିରୁୁ
ଓଡ଼ିଶା ପୋଲିସ। େବେ ବାହାରିଲି।
ହଁ ହଁ ବାହାରିଲାଣି ପକେଇ ଦିଅ। ସବୁ ବାହାରିବ ଓଡିଶା ପୁଲିସ ୟୁପି ପୁୋଲିସ ସବୁ ପ୍ରକାର ପୋଷ୍ଟ ବାହାରୁଛି। ଖୁଛ ନା ଖୁଛ ନା ପକାଅ ଯାହା ହଉଛି ଦେଖ।
ମୁଁ ଭାବୁଛି ଅଗି ଟିକେ ଚି ଚାରି ବର୍ଷ ପଳେଇବି ତାପରେ ଆସିକି ଏଠିକେ ଓଡିଶା ବୁେଇ
ହଁ ହଁ ହଁ ମୋ ହିସାବରେ ଅଗ୍ନିବିର ଚାରି ବର୍ଷ ଗଲେ ହେରି ମୁଁ ଗୋଟେ କଣ ଅଗ୍ନିବର ଯୀବ ହରି ଗୋଟେ ଫାଇନାନ୍ସି ଷ୍ଟ୍ରଙ୍ଗ ହେଇଯିବ ସି ଯାହା ଦରମା ଦେବେ ଦେବେ। ଆଉ ତମ ଲାଷ୍ଟକୁୁ ବି ତମକୁ ଏକ କଳୀନ କେତେ ଦଉଛନ୍ତି ବହୁତ। ପଚାଶ ପଚିଶ ନା ପନ୍ଦର ଲକ୍ଷ ଟଙ୍କା ଦଉଛନ୍ତି। ବ ବୁଝୁ ନାଇଁ ନାଇଁ ଦଶ ଲକ୍ଷ ନୁହଁ ଡିପେଣ୍ଡ କରେ ତମ ପୋସ୍ତିଂ ଉପରେ। ବୁଝଛୁ କି ନାହି। ଧର ତୁମେ ଏୟାରଫୋର୍ସରେ ଅଛ ଅଧିକ ନାଭାଲରେ ଅଛ ତାଠୁ ଅଧିକ। ଆର୍ମିରେ ଅଛ ଟିକେ କମ ବୁଝୁ ନ ସେ ଏମିତି ଅଛି। ଦେଖ କଣ ହଉଛି ଆଉ କିନ୍ତୁ କଣ କହିଲ ମେନ୍ ହେଲା ଅଗ୍ନିବିର ପାଇଁ ନୁହଁ ତମେ ଗୋଟେ କାମ କର। ୟୁଟ୍ୟୁବ୍ରରେ ସର୍ଚ୍ଚ ମାରିଦିଅ ଆର୍ମି ଅଗ୍ନିବିରି ଁ ପ୍ରିଭିୟସ୍ ୟର୍ କରଶଚ୍ଚଛ ଏଇଛି କୋଶ୍ଚନ୍ ପେପର୍ ହେଲା। କିଛିଟା ଦେଇ ଦେଉଥ ତୁମେ ସେଇଆକୁ ସେଇଆକୁ ପ୍ରାକ୍ଟିସ କର ହେଲା ସେଇଆକୁ ସେକୁ ପ୍ରାକ୍ଟିସ୍ କର। କଲେ କଣ କହିଲେ ତୁମର ଟେଷ୍ଟକୁ ଟେଷ୍ଟ ହେଇଯିବ। ରିଭିଜନ ରିଭିଜନଇଯ ଜିନିଷ ଜାଥିବ ମଥ ଟିକେ ପ୍ରାକ୍ଟିସ କର ଇଂଲିଶ ଟା ଦେଖ ଇଂଲିଶ ହେଇଯିବ କିଛି ନା ଂଲି ଆମର ରହୁ ଜଣେ ନିତୁ ମ୍ୟାାମ ରହୁଛି ହେଲା ଆଉ ପୂଜା ମ୍ୟା କ ଇଂଶ? ତିନି ଜଣଙ୍କରିକ ଦେଖିଦିଅ ତାର ବଢ଼ିଆବା ପଢ଼ଉ ଆରାମସ ବୁଝିଦବ କିଛି ଅସୁବିଧା ବି ନାହିଁ। ହେଲା।
ଇଂଲିଶ ଗ୍ରାମାର ଟା ପଡୁଛି ବୋଧେ ଅଧିକ।
ହଁ ଇଂଲିଶ ଗ୍ରାମର ଆଉ କିଛି ନହିଁ ଏ ଅଗ୍ନିବର କେବଳ ଇଂ ଉୁଁ ଟୋଟାଲି ମତେ ଶହେ ମାର୍କ ମଥ ପଢୁଛି ରିଜନି ପଢୁଛି ଏମିତି ହେକି ପଢୁଛି ଆଉ। ଆଉ ଗୋଟେ ମନ ରଖ ଅଗ୍ନିରୁୁ କିଛି ନହଲେ ମନୁଇଛ ଗୁ ମାରି ଦେଇି ଆସ କଣ ଏ ନାହିଁ ବା। ମାଇନସ ମ
ମୋର ଶୁନ ଜିଡି ଟା ମୁଁ ନ ପଢିକି ରଖିଦେଇଥିଲି କେତେ କହିଲ। ସତାବନ ଲଖି ରଖିଦେଇଥିଲି। ମାନେ ଅଛି ମାନେ ଫୁଲ ମାର୍କ ବାହାରନି ସେ ଟେମ୍ପୋରାରୀ ବାହାରିଛି। ଏବେ ବାହାରିଥିଲା ତ ମୁଁ ଦେଖିଲି ଏ ସପ୍ତାବନ ଅଛି। ପୁଣି କଣ ବାହାରିବ ଯଦି ବାହାରିବ।
ହଁ ତମ ଟେନ୍ଥରେ ଥିଲା?
ଟେନ୍ଥରେ ଥିଲା ଫିଫ୍ଟି ଫାଇଭ୍ ପରସେଣ୍ଟ୍। ଥିଲା।
ଦଷ୍ଟଟର ସ୍ଷ୍ଟ୍ର୍ରୀମ କ ଆର୍ଟସ ସାଇ?
ଆଛି।
େ ପରେଟାରହ କେତେ? ଚାରିଶହ ପାଞ୍ଚ ଏ କୋଡିଏ ହୁଁ ଓଁହୋ ତ ଦେଖ ତାହେଲେ ଯଦି ହେଇଯିବ କଟକ କେତେ ନଉଛି। ତମ ଇଏ କୋଟା ଫଡା ତମର ଅଛି ନା କୋଟା କିଛି ନାହିଁ ତମେ ତ କଟୋୁ କ୍ଲିୟର ହେଇଯ ତାହେଲେ।
କେତେ କଟ ପୋକ ଖାଉଛି କି
ଟୋଟାଲ ଶହେ ମାାରିଇଟି ପରୀକ୍ଷା।
ହଁ ଶହ ଶହେ ନା ନା ଜିଡି ଟା ହଉଛି ଶହେ ଷାଠିଏ ନା ଦୁଇଶହ ବା ଅଶୀଟା କରସିନି ଶହେ ଷାଠିଏ ନା ଦୁଇଶହ ମାର୍କ ଏମିତିିବ।
ଖି କେତେଟା ଅଛି?
କଣ କହିଲେ?
ଠିକ୍ କେତେଟା ଛି ଠିକି।
ଏଇକି କି ମୁଁ ଦେଖିନି ସେମିତି ସେ ବା ଟେମ୍ପୋରାରୀ ବାହାର କଲେ ଏତେ ପରସେଣ୍ଟ ଅଛି ତମର ନା କଣ ଏମତି? ତୁ ମାରୁନୁ ଶହେରୁୁ ଏତିକି ପରସେଣ୍ଟ।
ହୁଁ। ହଉ ଦେଖ ତମର ମାରିକି ଦେଖିଲ ତମର କେତେ ଇଏ ଯାଉଛି ମାନେ କଟଅପ୍ ତମର କେତେ ଯାଉଛି ତମ ଇଏରେ? ତମର କଟଅପ୍ ଯାଉଛି କେମତି ଦେଖ ଯଦି କଟଅପ୍ ଯାଉଛି ସେତିକି ହେଲା ସେ ପାଖାପାଖି ତମେ ଲାଗି ପଡି ଦୌଡାଧାପଡ୍ କର ଡି ଜିର ଫିଜିକାଲ ଭାରି କଷ୍ଟ।
ହ ଫିଜିକାଲ ତ ପାଞ୍ଚ କିଲୋମିଟର ଚବିଶ ମିନିଟରେ ବଧେ ଆଉ
ହଁ ଯେ ସେଠି ଅଲଗା ଆମେ ଫିଲ୍ଡରେ ଏଇନା ଦୌଉଡିଆ ତମେ ମୁଁ ବହୁତ ଫରକ ପଡ଼ିବ ସେଠି ଦୌଡ଼ିଆ ପ୍ରେସର ଥିବ। ଲାଇନ ମୁଁ କହୁଛି କଣ କହିଲ ଏମିତି ବସଥିବି ଡାକିବେ ରୋଲକଲ ଆର୍ମି ର ଜିଡିର ତ ମୁଁ କେବେ ଯାଇନି ଆର୍ମିର କହିବେ ରାତି ତିନିଟାରେ ରାତି ତିନିଟାରେ ରାତି ତିନିଟାରେ ହେଲେ ଆମେ ଯାଇ ହଁ ଏଣ୍ଟ୍ରି ଥିବ ରାତି ତିନଟାରେ ଏଣ୍ଟ୍ରି ଥିଲେ। ଆମେ ଯାଇକି ରାତି ବାରଟାରୁ ଲାଇନ କରିବୁ ବୁଝୁଛ ନା ନାଇଁ। ରାତି ବାରଟାରୁ ଲାଇନ୍ କରିବୁ ତ ସେହି ହିସାବରେ ରାତି ବାରଟାରୁ ଲାଇନ୍ ଗଲେ ଏଁ।
ମାନେ ରାତି ବାରଟାରେ ଫିଜିକାଲ ହବ?
ରାତି ତିନଟାରେ ଏଣ୍ଟ୍ରି ଥିବ ଫିଜିକାଲ ଭିତରକୁ ଫିଜିକାଲ ପାଇଁ।
ଶଳା।
ଅ ଆମେ ଭାବୁ ନା ମୁଁ ପାରାଦୀପ ଯାଇଥିଲି ପାରାଦୀପ ଗଲି ସଖାଳୁ
ମାନେ ଆମ ଓଡିଶା ଭିତରେ ପଡିବ ନା ଓଡିଶା ବାହାରେ।
ଭିତରେ ଓଡିଶା ଭିତରେ ପଡିବ। ତମର ପଡିବ ହେଲା ଏସ୍ ସି ଜିଡିରେ ଆମର ଏଇ ସିଆରପିରେ ପଡିବ ଆମ ସିଆର୍ପି ଅଛି ନା। ସେଣ୍ଟର ହଁ ଭୁବନେଶ୍ଵରରେ କୋଉଠି ଏସ ଜି ଟିରେ।
ମୁଁ ତ ଯାଇଥିଲି କଟକ ପରୀକ୍ଷା ଦବାକୁ ଯୋଉ ଚଣ୍ଡିଖୋଲ ପଛକୁ ଟିକେ ଯୋଉ ଦାସ ଇଂଜିନିୟରିଂ କଣ ଗୋଟେ ସେଇଠିକି ଯାଇଥିଲି।
କଣ କଟକ ପକେଇଥିଲ କାହିଁ ଭୁବନେଶ୍ୱରରେ ପଡେ ମୋତେ ଭୁବନେଶ୍ୱରେ ମୁଁ ଦେଇ
ନା ପକେଇଥିଲି ଭୁବନେଶ୍ଵର ସିଏ କିନ୍ତୁ କଟକ ଆଇଲା। ଆମର ଏଇଠି ପ୍ରାୟ ପ୍ରାୟ ପିଲାଙ୍କ ଝିଅ ପିଲାଙ୍କର ପଳେଇଛି କୋଉଠିକି କି କହିଲ ଢେଙ୍କାନାଳ।
ହଁ ଅ। ହୁଁ ଯୋଉ ଚେଞ୍ଜ ଚାଞ୍ଜ ହେଇଗଲା ସେଇଥିପାଇଁ ଏମିତି ହେଇଥିବ। ଆଉ କଣ କହିଲ ଦେଖ? ମେନ୍ ହେଲା ଫିନା ଯଦି ଭାବୁଛ ହେଇଯିବ ଫିଜିକାଲ ପାଇଁ ପଢାପଢି କର ଫିଜିକାଲ ତ ଏଇଠି ହବ। କିନ୍ତୁ ମୋରବା ଯୋଉ କହୁନଥିଲି ଏଣ୍ଟ୍ରି କଥା ହାଲୋ।
ହୁଁ ହୁଁ ହୁଁ।
ମୋର ବାରଟାରେ ଆମେ ମୁଁ ଭାଇ ଜଣେ ହେବେ ସିନିୟର୍ ହେବେ ତାଙ୍କର ମୋର ଲାଇନ୍ କଲୁ ବାରଟାରେ ହେଲା ବାରେ ଲାଇନ୍ ପିଲା ମିନିମମ ଅଛନ୍ତି ଦୁଇଶହ ପିଲା ହେଲା। ଯେମତି ଗୋଟେ ହେଇଛି ପିଲା ଚାରିଶହ। ମାନେ ଘଣ୍ଟେ ଭିତରେ।
ଘଣ୍ଟେ ଭିତରେ?
ଆଉ ତାପରେ ଆମେ ଲାଇନ କରି ସବୁ ବସି ପଇଲୁ ଗୋଟେ ତ ଏଣ୍ଟି ଛୋଟିଆଟା। ଲାଇନ୍ କରି ଯାଇ ବସି ପଡ଼ିଲୁ ପିଲା ଆସିଲେ। ତାପରେ ସାଢେ ଦିଟାରେ ହୁଇସିଲ ମାଇଲେ କିନ୍ତୁ ହୁଇସିଲ୍ ମାଇଲେ ପିଲା ଦାଉଁଡି ଧାପଡ ହେଇ ଠିଆ ହେଲେ ଲାଇନରେ ସେତେବେଳେ ମାନେ ବଡିରେ
କେମତି ଫିଜିକାଲରେ
ହଁ ଫିଜିକାଲରେ ରିଟିନ୍ କ୍ଲିୟର ହେଇଥିଲା ଅଗ୍ନିବୀରେ। ତାପରେ ଏମିତି ବଇଚୁ ଲାଇନ୍ ରେ ସବୁ।
ଅଗ୍ନିବିର୍ ରେ ଫିଜିକାଲ୍ ପୁରା ହାର୍ଡ, ପାଞ୍ଚ ସାଢେ ପାଞ୍ଚ ମିଣ୍ଟି ନା କେତେ ମିଣ୍ଟି ରେ
ଅଗ୍ନିିବିର୍। ଟି ନାଇଁ ନାଇଁ ଷୋଳଶହ ସେ ଏବେ କମେଇ ଦେଇଛି ଛଅ ମିନିଟ୍ କରିଦେଇଛି ଅଗ୍ନି ବିରେ ଆଗରୁ ବାହାରି ଥିଲା ଏବେ କି ଇଣ୍ଟ୍ରେଷ୍ଟ ହେଉନାହାନ୍ତି ଛାଡି ଛୁଡି ଯାଉଛନ୍ତି ଟେମ୍ପରାରୀ କରିଦେଇ ଛୁନା।
ଯଦି ଅଳପ୍ ମାର୍ଗ ଥିବ ସେ ଏକ୍ସିସ୍ଲେଣ୍ଟ ମାଇଲେ ଯା ପଇଁକି ଯିବ। ନହେଲେ ନାଇଁ ଯାଇଁ ପାରିବନି ଟୋଟାଲ୍।
ହଁ ନାଇଁ ନାଇଁ ସେମିତି କିଛି ନାଇଁ। ଆଉ ନାହିଁ ଏବେ ନେଇଯାଉଛନ୍ତି ସବୁ। କାରଣ ଅଗ୍ନିବିର୍ ରେ ପିଲା ଯାଉହାନ୍ତି ଏତେ। ନୁ ନେ ଏଇଥିପାଇଁ ଫିଜିକାଲେ କଣ? ମୁଁ ଗଲି କେଟ୍ ଟାରେ ଏଣ୍ଟ୍ରି ହେଲା କହିଲୁ? ତିନିଟାରେ ହେଲା ଆ ମୁଁ ଟି ନୁହଁ ଲାଟିନ୍ ଫାଟିନ୍ ଯାଇଥିଲି ଯେ ମତେ ଠିଆ କରିଦେଲେ ଆଉ ଲାଇନ୍ ରେ ସେ ଚେଷ୍ଟ ମାପ ହଉଛି ସବୁ ପି ଏ ହଉଛି। ହାଇଟ୍ ହୋଉଛି ମୋର ସାର୍ ମୋର ତ ହାଇଟ୍ ଅଛି ନା ଆମେ କଣ ଡେଙ୍ଗା ଗୋଟେ ଟିମା ଗୋଟେ କରିଦିଅନ୍ତୁ। ନା ନା ଭୁଲ୍। ରୁଲ୍ ହିସାବରେ ଠିଆ ହେଇକି ଗଲା ବେଳକୁ, ହଉ ତାପରେ ହେଇଗଲା ସେତେବେଳକୁ ଚା ଟା ପାଞ୍ଚଟା ହେଲା। ତାପରେ ଶହେ ଅଶୀ, ଶହେ ଅଶୀ, ଶହେ ଅଶୀ, ରନିଂ ପାଇଁ ଷ୍ଟାର୍ଟ ହବ ଫାଷ୍ଟ ଯୋଉ ଶହେ ଅଶୀ ମିଟର ମାଇଲୁ ଆମେ ତାପରେ କଣ ହେଲା ଫାଷ୍ଟ ଶହେ ଅଶୀ ମାଇଲୁ ହେଲେ ଶହେ ଅଶୀ ଜଣ ଶହେ ଅଶୀ ନୁହଁ ଶହେ ଅଶୀ ଜଣ ମାଇଲୁ
ହୁଁ ଫାଷ୍ଟ୍, ଫାଷ୍ଟ୍ ଇଏରେ, ଫାଷ୍ଟ୍ ବ୍ୟାଚ୍ ରେ
ହଁ ହଁ। ଶହେ ଅସି ଜଣ, ହେଲା ତାପରେ ଶହେ ଅସି ଜଣ, ତାପରେ ନୁ ଚାରିଶହ ଛ ଚାରିଶହ ଲେଖାଏ ପିଲା ଛାଡିଲେ। ହଁ ବା ଏକାଳେ ଚାରିଶହ, ମୁଁ ଫାଷ୍ଟ୍ ବ୍ୟାଚ୍ ଏତେ ଯାଇପାରିଲେନି, ସେକେଣ୍ଡ ବ୍ୟାଚ୍ ବି ଯାଇ ପାରିଲାନି। ଫାଷ୍ଟ୍ ବ୍ୟାଚ୍ ଯେତେ ବେଳେ ଦେଖିବାକୁ ଆସିଛନ୍ତି, ଶହେ ଅସି, ଶହେ ଅସି, ତାପରେ ଚାରିଶହ ଚାରିଶହ ବେଳକୁ କିଏ ମାନେ ହୁଇସିଲ୍ ମରା ହେଲା, କିଏ କୁଆଡୁ ଦୌଡିବେ ଜାଣି ପାଇଲେନି ବୁଝୁଚୁନା ବୁଝୁନୁ ପିଲା ଏମିତି ଠିଆଇନ୍ତି, ଭାଇ ଯିଏ ଅଧା ଦୌଡିଲେ ଇଏ ଅଧା ଦୌଡିଲେ, ମୁଁ ଭକୁଆ ଆରେ କୁଆଡେ ଦୌଡିବି କୁଆଡେ ଦୌଡିିବି ହେଲା ତାପରେ ସିଏ ଜଣେ କହିଲେ, ଆଡେ ଦୌଡୁ ଆଡେ ଦୌଡୁ ତାର ମୁଁ ବି ପଛକୁ ଚାଲିଲିି ଦୌଡିଲି। ଦୌଡିଲା ବେଳକୁ କୋଉଠି ମୋର ପଳେଇଲା ଦମ୍ ପଳେଇଲା, ଆଉ ଦୌଡି ସୂଚନା ନହିଁ। ହେଲା। କଥା ହେଲା ସେମି ଆଉ ତମେ ହିସାବରେ ଦେଖ ଅଗ୍ନିବି ଏଟା ପକାଅ। ତମର ତମେ ଏୟାର ଫୋର୍ସ ରେ ପକଉନ। ଆମେ ଇଂଲିଶ ରେ ଥିଲା?
କଣ କହିଲେ?
ଇଂଲିସିରେ କେତେ ଥିଲା?
ଇଂଲିଶ ରେ ମୋର କମ୍, ସବୁଠାରୁ ହିଷ୍ଟ୍ରିରେ ମୋର ଅଧିକ ଥିଲା।
ନାଇଁ ଇଂଲିସ୍ ରେ କହୁନ ତଥାବି।
ଇଂଲିଶ୍ ରେ ସେଇ ସତାବନ ଅଠାବନ ଥିଲା ଆଉ।
ସତାବନ ତ ହବ ହବ। ଅଗ୍ନି-ଏୟାର ଫୋର୍ସ ରେ ପକାଅ। ଏୟାର ଫୋର୍ସ ରେ ଅଛି ଗ୍ରାଉଣ୍ଡ ଡ୍ୟୁଟି ଅଛି। ମାନେ ସମ୍ - ଏୟାର ଫୋର୍ସ ଗ୍ରାଉଣ୍ଡ ଡ୍ୟୁଟି ରେ ସବୁଠୁ ବଢିଆ ହେଲା ଗ୍ରାଉଣ୍ଡ ଡ୍ୟୁଟି ହେଲା ଦରମା ଭଲ। ପ୍ରେସର ନାହିଁ ଆର୍ମି ଖାଲି ବକୁଚି, ଏୟାର୍ ଫୋର୍ସ ଟୋଟାଲ୍ କେହି ବକିବେନି ଲା-ବୋହୁତ୍ କମ୍ ବ ଟା କାରଣ ଏୟାରପୋର୍ରସରେ କଣ କହିଲୁ, ଏତେ ଚିଡା ନୁହଁ। ଆର୍ମିରେ ଚିଡି ଯାଆନ୍ତି, କାହିଁ ପ୍ରେସର ଥାନ୍ତିନା ଏୟାରପୋଟ ନର୍ମାଲି ଏଇଟା ଇଏ କରିବେ ସେଠିବି କରିବେ। କୋଉଠି ହେଲିକପ୍ଟର ଥିବ। ହେଲିକପ୍ଟର କୁ ଦେଇଦବେ, ହେଲିକପ୍ଟର ବୁଝିବ ହେଲିକପ୍ଟର ଇଏ କରିବ। ଡିପେଣ୍ଡ କରେ ତମେ କୋଉ ଇଏରେ ରହୁଛ। ତମେ ୟ, ୟ, ଏୟାର ଫୋର୍ସ ରେ ଯୋଉ ଅଗ୍ନିଭିୟୁ ଅଗ୍ନିବିର ବାୟୁ
ଏ ଭାହାରିଚିବା ଭାହାରିଥିଲା ଏବେ ମତେ କହୁଥିଲେ ସାଙ୍ଗମାନେ।
ନାଇଁ ପକା ପକା ମୁ ବି ଏୟାରଫୋର୍ସ ଇଏ ଥିଲ ମୁଁ ଜାଣିଛି କେମିତି କଣ ଇଏ ସବୁଠୁ ବଢିଆ ହେଲା ଏୟାରଫୋର୍ସ ନାଭି। ଆର୍ମି ବି ଭଲ ଖରାପ ନୁହଁ। ତ ଆର୍ମିରେ ଟିକେ କଣ କହିଲ କାରଣ ସଦାବେଳେ ଡିଉଟି ଓଭର ରହିଲେ ନା ସଦାବେଳେ ପ୍ରେସର ଆର୍ମି ଇଏରେ ଫୋର୍ସ ରେ କଣ, ସଦାବେଳେ ଆମେ ଥୋଡି ନା ଯୁଦ୍ଧ ହୁଏ। କେତେବେଳେ କଣ ହୁଏ ନା। ସେ ଜିନିଷକୁ ଆମର ରହିଲା ଯୋଉ ଆମ ଏୟାରଫୋର୍ସ ର ଆମର ରହିଲା ଯଉ ବିମାନ ରହିଲା, ଆମର ସୁଖୋଇ ହୋଇଗଲା, ମିଲ୍କ ହେଇଗଲା, ହେଲିକାପ୍ଟର ର ପ୍ଲେନରେ ରହିଲା। ତାକୁ ଯୁ ଗାଲରେ ଯେମିତି ଯତ୍ନ ନଉଚ। ତମ ଟ୍ରି ଇଏ ହିସାବରେ ତାକୁ ଯତ୍ନଫତ୍ନ ନେଇକି ରଖିବ। ବୁଝୁଚ ନା ନାଇଁ ଏଇ ହେଲା କଥା। ସେଥିପାଇଁ କହିଲି ସେଇ ହିସାବରେ ପକାଅ ଯତ୍ନ ଫତ୍ନ ନବ ଆଉ କଣ?
ଭାଇ ତମେ ଏୟାରପୋର୍ଟ ରେ
ନାଇଁ ମୁଁ ଆୟାର ପୋଟ୍ସ ଇଏନ ନଥିଲି ମୁ ଏୟାର ଫୋର୍ସ ରେ ଏ ସି ସି ଯୋଉ ଥାଏ। ଆର୍ମି ଯେମିତି ଏୟାର ଫୋର୍ସ ରେ ଏନ୍ ସି ଏସ୍ ଥାଏ। ତ ମୁଁ କଲେଜ ଯାଏ ନା। ସେ ଏୟାରପୋର୍ଟ ଏନ୍ ସି ସି ତାଙ୍କ ଷ୍ଟାଫ୍ ପାଖରେ ରହିଯାଏ।
କୋଉ ବିଜେପି କଲେଜ୍ ତମର?
ନା ନା ମୋର ରାଜଧାନୀ କଲେଜ ବରମୁଣ୍ଡା। କିନ୍ତୁ ମୁଁ ଏକାମର କଲେଜ ଏୟାରିଙ୍ଗି ନେଇଥିଲୀ ଆମ ରାଜଧାନୀ ଏୟାରିଙ୍ଗ ନହିଁ।
ହଁ ହଁ ହଁ
ଆ ତ ସେଥିପାଇଁ ଆମ ଏୟାର ଫୋର୍ସ ପଳାସ ଫିଲେ ଯୋଉ ଥାଏ ମୁଁ ତାଙ୍କ ଭିତରେ ରହିଯାଏ। ରହିଗଲେ ମୁଁ ଯ